ଜୟ ଜଗନ୍ନାଥ କଣ କରୁଥିଲେ?
କଣ ଖବର ତମର?
ହଁ ମୋର ଭଲ ଆଉ, ତମର?
ମୋର ବି ବହୁତ ଭଲ।
କଣ କରୁଛନ୍ତି?
ମୁଁ ବସିଛି ଏବେ।
ଓହୋ ଏଇ ମୁଁ ଏଇ ରୋଷେଇ କରୁଛି ଆଉ।
ହଁ।
ଭାତ ଡାଲି ଜନହିଁ ଆଳୁ ଭଜା, କଣ?
ମୁଁ ତ ଏମେ ମାମା ମୋ ପାଇଁ ଭାତ ଡାଲି କଙ୍କଡ଼ା ତରକାରୀ। କରିବ ଏବେ ତ ଏ ଖାଇବି ଆଉ।
ପସନ୍ଦ ନା।
ହଁ।
ମାଆଙ୍କରୁୁ କଙ୍କଡା ମୁ କଉଚି ମାଆଙ୍କଠୁ ରୋଷେଇ ବି ଟିକେ ଶିଖ।
ହଁ ସେଡ଼ା ସତ କଥା।
ଆଉ ସକାଳେ ଜଳଖିଆ କଣ ଖାଇଚ?
ନା କିଛି ଖାଇନି, ଖାଇବି ଆଉ।
ଓହୋ। ଆଉ ସେଟା ଖରା ନା ବର୍ଷା କଣ ହୋଉଚି?
ଆଜ୍ଞା।
ସେଠି ଖରା ନା ବର୍ଷା ତମ ଆଡେ କଣ ଏବେ ହୋଉଚି?
ଘ
ଖରା ନା ବର୍ଷା କରିଛି ଆଜି ଓ ହଉ ହଉ ହଉ ବାହାର ବି ବାହାର ବି ଯାଇନୁ କୁଆଡେ ନା।
ନା ନା ନା ନା ନା।
ଉଁ ହୁଁ।
ଆଜି କୁଆଡେ ବାହାରକୁ ଯିବ ନା ନାଇଁ।
ହଁ ଆଜି ଟିକେ ଯିବାର ଅଛି ଜଣେ ଭାଇଙ୍କର ବାହାଘର ଅଛି ତ। ତାଙ୍କ ପାଇଁ କିଛି କିଣାକଣି କରିବାର ଅଛି ବାହାଘର ମାନେ ତ ଜାଣି ଥିବ।
ହଁ।
ତା ବି ସବୁ ଜିନିଷ କିଣା କିଣି କରିବାକୁ ପଡିବ। ଆଉ ଡ୍ରେସ୍ ବନ୍ଧୁ ବାନ୍ଧବ ଙ୍କୁ ଶାଢ଼ୀ କିଣିବା ପାଇଁ ଯିବି।
ଆଜ୍ଞା।
ତମର ସବୁ ବାହାଘରରେ କେମିତି ମାନେ କଣ ମଜା କେମିତି?
ମଜା ମାନେ ତାର ପାଞ୍ଚ ଦଶ ଦିନ ପୂର୍ବରୁ ଗାଁକୁ ପଳାଉ। ମାନେ ସେଇ ଜାଗାକୁ ଅ ମଜା ମସ୍ତି ହୁଏ ପୁରା।
ଏ ପୁରା ମେହେନ୍ଦୀ ଆଗରୁ ତ କିଛି ନଥିଲା କି ଏବେ ମେହେ ମେହେନ୍ଦୀ ହଉଚି ସେ ହଲଦି ହଉଚି ସବୁ। ଆଗରୁ କଣ ହଳଦୀ - ଝିଅକୁ ଲଗେଇ ଦେଇକି ଇଏ କରିଥିଲେ ଏବେ କିନ୍ତୁ ପୁରା ଇଏ ଫଙ୍କସନ ଟାଇପ ର କରୁଛନ୍ତି।
ହଁ ମେହେନ୍ଦି ସଙ୍ଗୀତ ହଲଦୀ ଏରା ସବୁ ଜାକ ପୁରା।
ହୁଁ ହୁଁ। ତମର ବାହାଘର କେବେ ହଉଚି?
ଏବେ ତ ଏବେ ହେଇନି। ହେଲେ ଡାକିବି ଆଉ ତମକୁ ଆଉ।
ଅ ମୁଁ ଆସିବି ନିଶ୍ଚୟଁ ଆସିବି ଆଉ।
ହଁ।
ଆଉ ଏବେ ସବ କଣ ସବୁ କରିବ ଏବେ।
ନେ ଏବେ ଜଷ୍ଟ ଜଳଖିଆ କରିବି ତାପରେ ଟିକେ ପଢାପଢି କରିବି ଆଉ।
ହଁ ହଁ।
ତମେ କଣ କରିବ ଏବେ?
ମୁ କହିଲି ଯୋଉ ଯିବେ ଆଣିବେ ସାଢି ଆଣିବା ପାଇଁ କାର କରିକି ଜୀମୁ ଆଉ। ବଡ ଜନ୍ମକୁ ଯିବୁ ଯାଇକି ନେଇକି ଆସିବୁ ଆଉ। ଶାଢ଼ୀ ଆମର ତ ମାନେ ଆମ କଣ କହିଲେ ଆମର ମାନେ କଣ କହିଲେ ବହୁତ ବଡ ଖଞ୍ଜା ମାନେ ଆମର କିଛି ବି ହେଲେ ପୁରା କେତେ କଣ କହିଲ ବୋଧେ ଶହେ ଆମଟ ଯେତିକ ଖଞ୍ଜା ଆମର ଶହେ କୋଡିଏ ଜଣ ପାଖାପାଖି ହେବେ ଆମ ସାହିଟାରେ ପୁରା ସବୁ ଜାକ ଆମ ଖଞ୍ଜାରେ। ହେଲା ମ୍ୟାରେଜ ହଉ ଯାହା ହଉ ତ ସମସ୍ତେ ଦବାକୁ ପଡିବ ନା ସେମାନେ ଯଦି ଦଉଛନ୍ତି ଆମେ ବି ଦବାକୁ ପଡିବ। ଝିଅ ବାହାଘର ହୋଉ ପୁଅ ବାହାଘର ହୋଉ ମୋ ଭାଇର ବାହାଘର ମାନେ ତ ସମସ୍ତେ ଆସିବେ। ମୋର ଅପାଘର ପିଇ ମୋର ତିନି ପିଇସି ହେଲା।
ଆଜ୍ଞା
ତିନି ପିଇସି ପୁଣି ମାମୁଁ ଘର। ସମସ୍ତଙ୍କ ପାଇଁ ମାମୁ ଘର ପୁଣି ଚାରି ଜଣ ତାଙ୍କର ବୋହୂ। ଭାଉଜ ସେମାନେ ବି ଆସିବେ।
ହଁ ତାମାନେ ତମର ପୁରା ଆଜି ତିନି ଘଣ୍ଟା ପୁରା ଯିବ। ଇଏରେ
ତିନି ଘଣ୍ଟା କି କେତେ ଘଣ୍ଟା ସେଇଟା ତ କହିହେବନି।
ସେଇଟା ସତ କଥା।
ହୁଁ କାହିଁ କହିଲ, କାରଣ ଆମେ ଯିବା ସତ ଆମେ ଭାବି ଯାଇଥିବା ଯାଇକି କାମରା ସାରିକି ଜଲ୍ଦି ଆସିବି କିନ୍ତୁ ସେତେବେଳେ, କେତେବେଳେ ଲେ ମାନେ ତିନି ଘଣ୍ଟା ହେଇପାରେ ପାଞ୍ଚ ଘଣ୍ଟା ହେଇପାରେ, ଦଶ ଘଣ୍ଟା ହେଇପାରେ, ସାଢି ବଛା ମାନେ ଭାବିଲ ଶହେ କୋଡିଏ ଜଣ ଲୋକ ମାନେ କେତେ ଟାଇମ୍ ଲାଗିବ?
ଆମେ ଆମ ପାଇଁ ଦେଖିଲା ଆଳୁ ସବୁ ଘଣ୍ଟା ଟେ ଲାଗିଜାଉଛିି ପା ହିଁ ହିଁ। ଏଇଟା ପସନ୍ଦ ଆସୁନି, ଆମେ ଆମ ଆମ ପାଇଁ ଦେଖିଲା ଆଳୁ ସେ ଘଣ୍ଟାଟେ ଲାଗିଯାଉଛି। ଏଇଟା ପସନ୍ଦ ଆସୁନି ସେଇଟା
ମାନେ ବୋହୁତ୍ ଲେଟ୍, ମାନେ ମୁଁ ଯାଇଥିବି ମୋ ପାଇଁ କିଛି ଆଣିବା ପାଇଁ ନା ଏଇଟା ଭଲ ଲାଗୁନି ସେଇଟା ମାନେ ଆମେ ସବୁବେଳେ କଣ ଭାବନ୍ତି କି, ଏଇ ଦୋକାନ ଭଲ ଲାଗୁନି ଆଉ ଗୋଟେ ଆଗକୁ ଗଲେ ବୋଧେ ଭଲ ଲାଗିବ। ନା ଆମେ ଏଇଟା ବୁଝିପାରନ୍ତିନି କି, ଆମେ ସବଠୁ ଭଲ ଫାଷ୍ଟ ଯୋଉଟା ଦେଖିଥାନ୍ତି ଆମେ ସବୁଠୁ ଭଲ ଜିନ୍ସ ମୁଁ ଶୁଣୁନ, ମୁଁ ଗୋଟେ ଉ ଆମ ଜଣେ ଆମ ସାର୍ ଜଣେ କହୁଥିଲେ ହେଲା। ଏଇ ଯୋଉ କଥାରୁ ମୋର ମନେ ପଡିଲା ମୁଁ କହୁଛି ହେଲା।
ହଁ।
ଜଣେ ଆମ ସାର୍ ଜଣେ ତାଙ୍କର ଜଣେ ଭାଇ ହେବେ ଏଁ ତ ସିଏ କହିଲେ, ତାଙ୍କ ବାବା ଏମିତି କଣ କହିଥିଲେ କି ଆଉ ତୁ ମୋ ପାଇଁ ଗୋଟେ କାମ କରିବୁ। ଆଉ ତତେ ମୁଁ ଏତିକ ପଇସା ଦେବି। ମୁ ହଁ ସିଏ କହିଲେ ହଉ ଠିକ୍ ଅଛି କୁହନ୍ତୁ। ନା ଯା ଗୋଟେ ଗୋଲାପ ବଗିଚାକୁ ଜା, ଯୋଉଟା ଭଲ ସବୁଠୁ ଭଲ ଗୋଲାପ ଆଉ ତୁ ସେଟା ନେଇକି ଆସିବୁ ହେଲା। ତ ଇଏ ଆସିଲା, ଇଏ ଫାଷ୍ଟ ଦେଖଲା ଗୋଟେ ବଢିଆ ପୁରା ସୁନ୍ଦର ଗୋଲାପ ଟିଏ ଅଛି ହେଲା ତାପରେ ସେ ଭାବିଲା, ସେଇଟା ବି ସେ ନେଇ ପାରିଥାନ୍ତା। ସେ ଭାବିଲା କଣ ନାଇଁ ଫାଷ୍ଟ୍ ମାନେ ଫାଷ୍ଟ୍ ରୁ ଏତିକ ମାନେ ଭଲ ମିଳୁଛି ମାନେ, ଭିତରକୁ ଆହୁରି ଆହୁରି ଭଲ ଥିବ। ତ ସେ ଭିତରକୁ ଗଲା ଯେ କାହାର ଗୋଟେ ଗୋଲାପର ପତ୍ର ଛିଡି ଯାଇଛି। କିଏ ଶୁଖି ଯାଇଛି ଭଲ ବିଲ୍ କୁଲ୍ ପାଇଲାନି। ଏମିତି ବୋହୁତ୍ କଥା କହିଲେ। ହଁ ଏଇଟା ହେଲେ କଣ, ଲାଷ୍ଟ ରେ ଆହୁରି ଥିବ। ସେମିତି ଭାବି ଭାବି ଭାବି ସେ ଆଗକୁ ଗଲା, ସେ ଶେଷରେ କଣ କଲା ନିରାଶ ହେଇକି ଆସିଲା ପାଇଲାନି। ତାପରେ ଆସିଲା ପଛକୁ ଫେରିକି ଆସିଲା ଯୋଉଟା ଦେଖିଥିଲା ସେ ଫାଷ୍ଟରୁ ପ୍ରଥମେ ଯୋଉଟା ଦେଖିଥିଲା ତ ସେଇଟା ନବ ଦେଖିଲା ସେଇଟା ଆଉ ଜଣେ କିଏ ନେଇଯାଇଛି। ତମେ ଏଠି କଣ ଭାବିଲେ? ସବୁବେଳେ ମାନେ ଆମେ ମଣିଷର ଆକ୍ଚୁଲି ଗୋଟେ ଲୋଭ ଥାଏ। କି ଆମେ ଏଇଟା ମାନେ ମାନେ ବଡ ଭଲ ଅଛି ମାନେ, ଆଗକୁ ଆହୁରି ଭଲ ଥାଇପାରେ। ନା ଆମେ ବୁଝିପାରୁନା, ଯୋଉଟା ଭଲ ଅଛି ତ ସେଇଠି ନେଇକି କାହିଁକି କୋଚିନ ହବା କଣ ପାଇଁ। ମେ ଯେମତି ଆତି ଜଦୀ ତନ୍ତି ମରଣ ହୁଏ ସେଇଥିପାଇଁ। ତ ଆମେ କଣ କହିଲୁ, ସବୁବେଳେ ଭ ଲ, ବାଛିଲା ମୁ ବାଛି ବାଛି ପୁରା କୋଉଠୁ ଆମେ ଏତେ ଟାଇମ୍ ଦବୁ ମାନେ ବୋହୁତ୍ ଟାଇମ୍ ଲାଗୁଛି ଯାଉ
ଆଜ୍ଞା।
ଆ ଏବେ ଆମର ବଡ ଭାଇ ମ୍ୟାରେଜ୍ ପରେ ତା ପରେ ମୋର ହବ। ତା ପରେ ମୋ ସାନ ଅଛି। ଏବେଠୁ ବାହଘର ଚାଲିଲା। ଆମର ଆକ୍ଚୁଆଲି ବାହାଘର ଠିକ୍ ହେଇଥିଲା
ଆଜ୍ଞା।
ପାରଲିଶିସ୍ ହେଇଥିଲା ତ ସେ କଣ ତି, ତାଙ୍କ ଦେହ ଖରାପ ସେ ଜାହା ହଉ ବଞ୍ଚି ଥିଲେ ତାଙ୍କ ତଣ୍ଟି ପୁରା ବଥା ହେଇଗଲା ସେ ଜମା କଥା କହିପାରିଲେନି। ଆମେ ଯେତେବେଳେ ବି ଯାଉ ମାନେ ଆର ଘରେ ମ ଆମେ ତିନି ଜଣ ବାପା ତିନି ଜଣ ଉଠି ଆଇଛୁ ସବୁ ଘର ଅଲଗା ହେଇଗଲା ଉଠି ଯାଇଛୁ। ଯାହଉ ପଡା ପ କାନ୍ଦନ୍ତୀ ସେ କିଛି କହିପାରନ୍ତିି ନା। ନବ ସେ ଆସିକି କହିବ ମତେ ନେଇକି ଯାଅ ଆରମ୍ରେ ନେଇକି ଯାଅ। ଏଇ ରୁଲ ଟା ବି ସମସ୍ତେ ବେଶି ପାରିବେନି। ଏବେ ଏଇ ପିଣ୍ଡ ପଡ଼ିଲା ବର୍ଷିକିଆ ପିଣ୍ଡ।
ହଁ ସେଇଟା ତ ସତ କଥା। କେତେବେଳୁ ବାହାରିବ ତାହେଲେ ହଁ କୁହ।
। ରାତିରେ କଣ କି ଖରାରେ ତ ରୋଷେଇ କରିହବନି ନା ସେଥିପାଇଁ ରୋଷେଇ ଟା କରିଦେଇକି ହଁ ଟିକେ କଣ ଖାଇଦେଇକି ପଖାଳ ଖାଇଦେବି ପଖାଳ ଭଜା। ବଢ଼ି ଚୁରା କରିଦେବି ଖାଇଦେଇ କି ଯିବି।
ଓଃ ହଁ।
ଆମର ତ ସିଆଡେ ବୋହୁତ ଫେମସ୍ ସେଇଟା ବଡି ବଡ଼ି ଖାଇଛ।
ହଁ ବଢି ମୋ ଫେବରେଟ ମତେ ପସନ୍ଦ ଆସେ ବଢି ଖାଇବା ପାଇଁ।
ହୁଁ ମତେ ବି ବହୁତ ଭଲ ଲାଗେ ବଢି ଭଜା ଭଲ ଲାଗେ। ବଢି ଚୁରା ବି ଭଲ ଲାଗେ ଆଉ ଆଳୁ ବାଇଗଣ ବଢି ତରକାରୀ ଯୋଉ କରନ୍ତି ଭଲ ଲାଗେନି ଜାଣିଛୁ କେମିତି କରନ୍ତି।
ହଁ ହଁ ହଁ।
ସେଥିରୁ ଭଲ ଲାଗେ ମତେ ମୁଁ ଥରେ କରିଥିଲି କଣ କହି କେମିତି କରିଥିଲି କହନି। ଆ ରସୁଣ ଜିରା ଆଉ ସୋରିଷ ପାନ ମ ଏଇସବୁ ପିଆଜ ଅଦା ବାଟି ଦେଇକି ଶିଳରେ ହେଲା। ବାଟିଦେଲି ବାଇଗଣ ଟମାଟୋ ଆଉ ଆଳୁ କାଟିଦେଲି ବଡିକୁ ଭାଜି ଦେଇଥିଲି କଣ କଲି ନା ଆଗେ ସେ ଟିକେ ପାଣି ଇରେ ଖାଲି ଫୁଟେଇଦବ ଅ ବାଇଗଣ ଆଳୁ ଏଇ ସବୁ ପକେଇକି ଏ ଯୋଉ ତରକାରି କରନି ଫୁଟେଇ ଦବ ସେଇ
ହଁ।
ସହଜରେ କରିକି ଖାଇ ଦେବେ। ମୁଁ ଏମିତି କରେ ମତେ ଏତେ ଆସନି ନା ସେ କଥା ନ ଆସିବାରୁ ଯେମିତି ଆସିବ ସେମତି କରିକି ଖାଇାବାର ଅଛି ନୁହଁ।
ସେଇଟା ସତ କଥା।
ଆ ହଉ ତାହେଲେ ଅ ହଉ ସେମିତି ଚାଲିଛି ଆଉ।
ହଁ। ଆଉ କଣ କହୁଛ ତଲେ ରଖୁଛି ପରେ କ କଲ କରିବି ହେଲା ଆଉ ସପିଙ୍ଗ କରିକି ଆସ ଲା ପରେ କଲ୍ କରିବି ହଁ।
ହଁ ହଁ ହଁ ମୋ ପାଇଁ ବି କିଛି ଆଣିଦେଇଥ ହଁ।
ହଁ ହଁ ନିଶ୍ଚୟ ରଖୁଛି।
ହଁ ହଁ ହଁ ଜୟ ଜଗନ୍ନାଥ।